ହାଲୋ। ଜୟ ଜଗନ୍ନାଥ କଣ କରୁଥିଲ?
ଜେ ଆପଣ କଣ କରୁଛନ୍ତି?
ଆମେ ଏଇଠୁ ବସିଚୂ ସକାଳୁ କଣ ଖାଇଥିଲ?
ସକାଳୁ ଚୁଡା କଦଳୀ ଖାଇଥିଲି।
ହୁଁ ଭଲ ତାପରେ
ଆଜ୍ଞା ଆଉ ଖାଇସାରିକି ଗାଧେଇକି ଆସିକି ଅ ବସିଛି ଆଉ ହଁ ଦେହ ଭଲ ଅଛି।
ଆଉ ତମ ଆଡେ କେମିତି କଣ ପାଗ ଅଛି?
ହଁ ସକାଳୁ ଟିକେ ବର୍ଷା ହଉଥିଲା ଏବେ ଏଠି ଛାଡିଗଲାଣି ଆଉ।
ହୁଁ ଆମ ଆଡେ ବି ସେମତିଆ ମାନେ ଖରା ସେ ଘୋରା ଘୋରା ପାଗ କଲାଣି ବର୍ଷା ହବ ବୋଧେ। ଏବେ ତ ବର୍ଷା ସିଜନ ଯଉ ହେଲା ଆମ ଯୋଉ ରୁଟି ଆଉ ଭଜା।
ଆଛା ଭଲ ଆଉ।
ହଁ ଆଉ ଯୋଉ ହଁ ଭଲ ଅଛନ୍ତି।
ଆପଣଙ୍କ ଆଡେ ପାଗ କେମିତି ଅଛି?
ହୁଁ ପାଗ ଯେମିତି ଟିକେ ସକାଳୁ ଖରା ହେଇଥିଲା ଏବେ ଟିକେ ମେଘୁଆ ପାଗ ଅଛି।
ଆଚ୍ଛା।
ମୋ କଥା ବାତା କ୍ଲିୟର ଶୁବା ହୋଉଚି ତ?
ଆଜ୍ଞା।
ହଁ। ଆଉ ଏବେ ତ ବର୍ଷା ଯୋଉ ହଉଛି ଥଣ୍ଡା ଜର ବି ହଉଥିବ।
ଆଜ୍ଞା।
କେମିତି କଣ ସବୁ ତମ ଘରେ ଯଦି ଛୋଟ ପିଲା ଥାଆନ୍ତା କେମିତି କଣ କର ଥଣ୍ଡା ହେଲେ ଛୋଟ ଛୁଆଙ୍କର?
ଆ ଋତୁ ପରିବର୍ତନ ହଉଛି ଯେହେତୁ ବର୍ଷା ପାଗ ଆସିଲା ଖୁଣୁ ଟିକେ ଯେହେତୁ ବର୍ଷାରେ ଓଦା ହେଲାଖୁନ ତ ଥଣ୍ଡା ବା ଥଣ୍ଡା ଜର ଟିକେ ହଉଛି। ଆଉ ଆମ ଘରେ ଛୋଟ ପିଲାଙ୍କୁ ଏଥର ଡେଲି କାଢା କରିକି ପିଆ ହଉଛି। ତୁଳସୀ ପତ୍ର ଅଦା ମହୁ ଆଉ ଗୋଲମରିଚ ପିମ୍ପଳି ଏଗୁରା ସବୁ ପ ପକେଇକି ଗରମ ପାଣି ଗ ହେରାକୁ ଫୁଟେଇକି ତାକୁ ଛାଣିକି ପିଉଛନ୍ତି।
ହଁ ତା ଦିହରେ ତାପରେ ମହୁ ତୁଳସୀ ବି ଦିଆ ହୁଏ ଛୋଟ ସେ ସବୁ କାଢା ତ ମାନେ ଯୋଉ ଅଦା ପଡେ ରାଗ ଲାଗିବ ଛୋଟ ଛୁଆ ପିଇବେନି କିନ୍ତୁ ଏ ମହୁ ତୁଳସି ଦିଅନ୍ତି।
ଆଜ୍ଞା।
ଆଉ ବାହାର ଜିନିଷ ବି ଏବେ ଖାଇବା ଟିକେ ଇଏ କେତେ ପ୍ରକାରିଆ ରୋଗ ହେଇପାରିବ।
ହଁ ବାହାର ଖାଇବାକୁ ହେ ତ ଆମର ଘରେ ଏତେ ଛୋଟ ପିଲା କେହି ନାହାନ୍ତି। ଆମର ବାହାରୁ ଏତ କେହି ଖାଇବା ଖାଉନାହାନ୍ତି କାରଣ ବର୍ଷା ଦିନଟା ନା ବାହାରେ ଅସନା ଯୋଗୁ ମ ମା ଛି ବି ବ ଅଧିକ ବସୁଥିବେ ଖାଦ୍ୟରେ ସେଥିପାଇଁ କେହି ବାହାର ଖାଦ୍ୟ ଏତେ ଖାଉନାହା ତି ଆଉ ସି
ଛୋଟ ଛୁଆ ତ ଛୋଟ ଛୁଆ ବଡ ଲୋକ ବି ବାହାରେ ଖାଇବନି ଆଉ ମୁଁ ଘର ଖାଦ୍ୟ ଯେତେ ଖାଇ ପାରିବେ। ଆଉ କିଛି କୁହନ୍ତୁ ଆପଣଙ୍କ ଘରେ କଣ ଅ ଛି ଭଲ ଜିନିଷ?
ଆ ଆମ ଘର ପାଖରେ ଭଲ ବୁଲିବା ପାଇଁ ଦର୍ଶନୀୟ ସ୍ଥାନ ଅଛି ଏଠାରେ ଆଉ ପାଖରେ କପିଳାସ ଅଛି ତାପରେ ଜୋରନ୍ଦା ଟି ଅଛି ଆଉ ଆମ ଘର ପାଖରେ ଅଂଶୁପା ଅଛି ଅଂଶୁପା ହ୍ରଦ ଶୁଣିଥିବେ ଯାହାର ମଧୁର ଜଳ ଆଉ ସେଠି ବି ଭଲ ବୁଲିବା ପାଇଁ ଜାଗା ଅଛି। ଆଉ ଏବେ ଆମ ଘରଠୁ ଅଳ୍ପ ବାଟ ଦୂ ଅଳ୍ପ ଦୂରରେ ଜଗନ୍ନାଥଙ୍କର ଗୋଟେ ନୂଆ ମନ୍ଦିର ହେଇଛି ଶରଣ ଶିକ ଶ୍ରୀକ୍ଷେତ୍ର ସେଟା ବି ବହୁତ ଭଲ ଜାଗା ଅଛି ବୁଲିବା ପାଇଁ। ।
ଏଇ ଗାଡ଼ିର ସୁବିଧା ହେଇପାରିବ? ସେ ଯୋଉ ଏବେ ଯୋଉ ହେଇଚି ମନ୍ଦିର ସେଇଟା ଆଉ ଅଂଶୁପା ପାଖକୁ? ହ ହ । ହୁ
। ଆଉ ଆପଣ ଆଜି କଣ ରୋଷେଇ କରିବେ?
ଆମର ଆଜି ସାଧା ହେଇଚି।ଡାଲି, କଲରା ଆଳୁ ଭଜା, ଆଉ ପୋଇ ତରକାରୀ ହବ ।
ଆଚ୍ଛା। ଆଜି ତ ଭଲ ବାର କହିଲି ଆଜି ତ ଭଲ ବାର ଅଛି, ଆପଣ ଆଇଁଷ ଖାଉନାହାନ୍ତି କି?
ହ ଯେ ଏ ଯୋଉ ବରଫ ଦିଆ ମାଛ ଗୁଡ଼ା ଆସୁଚି ସେଟା ଦେହ ପାଇଁ ଏବେ ଭଲ ନୁହ ନା। ସେଥିପାଇଁ ଦେଶୀ ମାଛ ହେଲେ ଟିକେ ଭଲ। ଏଥିରେ ଦେଶୀ ତ ମିଳିବା କଷ୍ଟ।
ଆଜ୍ଞା।
ବରଫ ଦିଆ ମାଛ ଥରେ ଖାଇଲେ ଆଉ ଦ୍ୱିତୀୟ ଥରକୁ ଇଚ୍ଛା ହଉନି ଖାଇବାକୁ କାରଣ ତା ଦେହରେ କେତେ କେମିକାଲ ଦିଆ ହଉଚି ନା।
ଆଜ୍ଞା।
ତମ ଆଡେ ଦେଶୀ ମାଛ ମିଳୁଚି?
ହଁ ଆମ ପାଖରେ ଯୋଉ ଚିଲିକା ସରି ଅଂଶୁପା ହ୍ରଦ ଟା ଅଛି ନା ସେଠି ସେଠି ଲୋକ ମାରିକି କି ସେଇ ହ୍ରଦ ରୁ ବିକନ୍ତି ମାଛ।ଆଉ ତାପରେ ଆମ ଗାଁ ରେ ବି ପୋଖରୀ ଅଛି। ଆଉ ସେଠୁ ବି ମା କେବେ କେବେ ମାଛ ମିଳେ ଦେଶୀ ମାଛ ।
ହୁଁ ହୁଁ। ଆମର ଏପଟେ ତ ମିଳୁନି ଚାଷ କେହି କରୁନାହାନ୍ତି ପ୍ରାୟ? ତାପରେ କେତେବେଳେ କେମିତି ନଈ ମାଛ କି ଅଲଗା ଏ ପାଟ ଫାଟରେ ମାରିକି ଆଣନ୍ତି, ସବୁବେଳେ ମିଳେନି ଆଉ।
ନାଇଁ ଆମର ଏକଡ଼େ ପାଖ ନା ହ୍ରଦ ଟା ପାଖରେ ଅଛି । ତ ପ୍ରାୟ ଟାଇମ ମିଳିଯାଏ ଯଦି
ଆଉ ଆଉ ସିଆଡ଼େ ପନିପରିବା ଚାଷ ହୁଏ?
ହଁ ଆମର ଏକରେ ମ ସବୁ ପନିପରିବା ଚାଷ ହୁଏ ।ଆମ ଗାଁ ରେ ବହୁତ ଭଲ ପନିପରିବା ଚାଷ ହୁଏ।ଲୋକ ସମସ୍ତେ ଆମ ଗାଁ କୁ ସେଥିପାଇଁ ଜାଣନ୍ତି ସବୁ ପନିପରିବା ମିଳେ ବୋଲି। ଆଉ ଏବେ ଧାନ ଟାଇମ ଯେହେତୁ ଧାନ ସବୁଆଡେ ବୁଣା ବୁଣି କାମ ଚାଲିଛି। ଆଉ କୋବି କୋବି ପାଇଁ କୋବି ବି ଲାଗୁଚି। କୋବି ଯଉ ବିହନ ପଡେ ନା ସେ ସେ ବିହନ ପଡୁଚି ଗଛ ଲାଗିବା ପାଇଁ।
ହ ଆମର ବି ଏପଡେ ବି ଧାନ ବୁଣା ଚାଲିଚି । କିନ୍ତୁ ପରିବା ଚାଷ ଏପଟେ ହୁଏନି ଏତେ, ଯାହା ସବୁ ବୁାରି ଥାଏ ସେମାନେ ସବୁ ବାରି ମାନଙ୍କରେ କରନ୍ତି । ବିଲ ମାନଙ୍କରେ ଏତେ କାଇଁ କରନ୍ତିନି?
ଆମର ଏଥରେ ଭଲ ପରିବା ଚାଷ ହୁଏ ଏବେ ମକା ମକା ବାଇଗଣ, କଲରା, ବୋଧି। ପୋଟଳ, ହରିକା ସବୁ ଚାଷ ହଉଚି ।ଆମର ବି ବାରି ଅଛି ।ଆମ ବାରିରେ ଘରରେ ଯେତିକ ଖାଇବାକୁ ଦରକାର ପନି ପରି ପନିପରିବା ସେଗୁଡା ସବୁ ଲାଗେ । ସେଗୁଡା ସବୁ ଲାଗେ ଯେମିତି ତ ବର୍ଷାଦିନ ହେଇଚି। ତ ବର୍ଷା ଦିନେ ପାଣି ବି ଦବାକୁ ପଡେନି, ତ ସେଥିପାଇଁ ଶାଗ, କଲରା, ବୋ କୋବି, ତାପରେ ସେ ଯୋଉ କାଙ୍କ କାଙ୍କଡ ଆସ ଛୋଟ ଛୋଟ କାଙ୍କଡ ଦେଶୀ କାଙ୍କଡ କୁହନ୍ତି ସେଗୁରା। ଆ ଆଉ ବିଭିନ୍ନ ପ୍ରକାର ପରିବା ଏମିତି ଲାଗିଛି ବାରିରେ ଆଉ । ଆପଣ କଣ କଣ ବାରିରେ ପରିବା ଲଗେଇଚନ୍ତି?
ଆମର ସେଇ ଜହ୍ନି, ଭେଣ୍ଡି, କାକୁଡି, ଏମିତି ଲାଗିଛି ଆଉ ।
ଆଜ୍ଞା।
ନିଜ ବାରିରେ ଲଗେଇଲେ କଣ କି ମାନେ ଏଇ ଯୋଉ ସାର ଆଉ କେମିକାଲ ଔଷଧ ଏଇଗୁଡା ସବୁ ପକେଇ ଦେଖିବାକୁ ପଡେନି । ଜୈବିକ ଖତ ରୁ ଖତ କରିକି ଯଦି ଦିଅନ୍ତି ସେ ପନିପରିବା ହେଲେ ଭଲ ଦେହ ପାଇଁ । ଆଉ ଯିଏ କହିଲେ ଯୋଉ କାଙ୍କଡ ଲଗେଇଛନ୍ତି ଟ ଟିକି କାଙ୍କଡ ସେଇଟା ଦେଶୀ? ସେଟା ଭଲ ଔଷଧୀୟ ପରିବା ହଁ। ତାର ବି ଚାହିଦା ଏବେ ମାର୍କେଟ ରେ ବହୁତ ।
ଆଜ୍ଞା।
ସେଇଟା କେହି ଚାଷ କରୁନାହାନ୍ତି ବୋଲି ଟିକେ ମିଳିବା କଷ୍ଟ ହେଇଯାଉଛି ।
ଆଜ୍ଞା ତା ରେଟ ବି ସେ ଯୋଉ ବଡ ବଡ କାଙ୍କଡ ଆସେ ତା ଅପେକ୍ଷା ଟିକେ ବହୁତ ଅଧିକ ରୁହେ କାରଣ ଲୋକମାନେ ତାକୁ ଚାଷ କରନ୍ତିନି ନା ସେଥିପାଇଁ
ହଁ ସେଟା ଆଗେ ଜଙ୍ଗଲ ମାନଙ୍କର ହଉ
ଆଉ ଏବେ କଣ ରୋଷେଇ ହବ?
ଏବେ ଭାତ ରୋଷେଇ ଚାଲିଛି ଆଉ ଆଜି ତ ଭଲ ବାର ଅଛି ଆଉ ଆଉ ବୋଧେ ମାଂସ ହବ ଘରେ ଆଉ।
ହୁଁ।
ଆଉ ଭଜା ପାଇଁ କଟାକଟି ଚାଲିଛି ଆଉ। ପୋଟଳ, ଆଳୁ
ହଉ ଭଲ । ଏ ମାଂସ କଣ ଚିକେନ ଖାଉଚ?
ଆଜ୍ଞା।
ସେଥିରେ ଯୋଉ ଫାର୍ମ ଯୋଉ କରୁଛନ୍ତି ତା ସେ ଅଧିକା ଦଉଛନ୍ତି ଯୋଉ ବଢ଼େଇବା ପାଇଁକା ତାଙ୍କ ଯୋଉ ହରମୋନ ଗୁଡା ଦିଅନ୍ତି।
ଆଜ୍ଞା।
ସେଇଟା ଖାଇଲେ ଭଲ କି? ମାନେ ଆମ ଉପରେ କିଛି ଇଫେକ୍ଟ ପଡ଼ିବନି?
ହଁ ପଡିବ ସେଗୁରା ଖାଇଲେ ତ ଦେହ ପାଇଁ ଭଲ ନୁହଁ, କାରଣ ସେମାନଙ୍କୁ ଉ କିଛି ଗୋଟେ କେମିକାଲ୍ ହରମୋନ୍ ଦେଇକି ବଢା ହଉଚି। ଯେହେତୁ କିନ୍ତୁ ଉ ଆଉ ଏମାନେ ଙ୍କ ତ ଏମିତି ବଣ ଜାଗା ନୁହଁ ନା ଥିପାଇଁ ବଣୁଆ ଆ ଇଏ ମିଳିଯିବେ ମାନେ ବଣୁଆ ଯୋ ପକ୍ଷୀ ର-ର ରୁହନ୍ତି ବଣୁଆ କୁକୁଡା। ସେଗୁଡା ଏ ଏ ମାନେ କାଇଁ ଏତେ ମିଳନ୍ତିନି। କିନ୍ତୁ ଆମର ମାନେଙ୍କେ ରେ ଗାଁ ରେ ଲୋକ ରଖନ୍ତି ବନରାଜ କୁକୁଡା କୁହନ୍ତି ବୋଲି ଶୁଣିଥିବେ। ସେଗୁଡା ଆମର ଅ ପ୍ରାୟ ଖାଇବା ଯେତେବେଳେ ଖିଆ ହୁଏ, ସେଗୁଡା ହିଁ ଖିଆ ହୁଏ। ଏ ଯୋଉ ବ୍ରଏଲର ପ୍ରଜାତି ଯୋଉ କୁହନ୍ତି, ସେଗୁଡା ଆମର ଏତେ ଖିଆ ହୁଏନାହିଁ।
ହୁଁ ହୁଁ। ହଁ ତୁ ଦେଶୀ କୁକୁଡ଼ା କେହି ଚାଷ କରୁନାହାନ୍ତୀ, ସେଥିପାଇଁ ଟିକେ ମିଳିବା କଷ୍ଟ ଆଉ।
ଆଜ୍ଞା, ଆମର ଏ ଘରେ ରଖୁଚନ୍ତି ଲୋକ।
ରଖୁଚନ୍ତି ଏୟା କିନ୍ତୁ ଏତେ ଏ ବହୁତ ପରିମାଣ କଣ ର ଖୁଛନ୍ତି ସମସ୍ତଙ୍କୁ କେମିତି ହେଇପାରିବ, ସେଥି ପାଇଁ ତ ବ୍ରଏଲର ସମସ୍ତେ ଏ
ସେଥିପାଇଁ ଖାଉଛନ୍ତି ଆଉ।
ହଁ।
ଅ ହଉ ଆପଣଙ୍କ ସାଥିରେ ମତେ କଥା ହେଇକି ବହୁତ୍ ଭଲ ଲାଗିଲା, ରଖୁଛି। ଧନ୍ୟବାଦ।